ଅ ହଁ କଣ କରୁଚ ବା?
ହଁ ହଁ ହଁ।
ଆଉ କଣ ଖିଆ ପିଆ ହେଇଥିଲା?
ସକାଳେ ଖାଇଥିଲି କଣ ସେ ଯୋଉ ମ୍ୟାଗି ଖାଇଥିଲି। ତମେ?
ମୁଁ କିଛି ଖାଇ ନାହିଁ।
କାହିଁ?
ଯାଇଥାନ୍ତି ଖାଇଥାନ୍ତି।
ଓ ଖାଇବାକୁ ଯାଉଥିଲ ହଉ ଯିବ ଆଉ ପାଞ୍ଚ ଦଶ ମିନିଟ ରୁହ ଟିକେ।
ହଁ ବା କଣ ଯାଇଥାନ୍ତି ଭାତ ଫାତ ଖିଆ ହେଇଥାନ୍ତା ଆସିଥାନ୍ତି। ହଁ ଆଉ ଭୋକ କଲାଣି ଯୋଉ କୁହ ନାହିଁ। ଖାଇଦେଲେ ଯିବ ସରିଯିବ ଏକାଥରେ ଗାଧୁଆ ବେଳେ ଖିଆ ହବ ଆଉ।
ଓହୋ ଆଜି କଲେଜ ଯାଇନା ନା? ହଁ ମୁଁ ଖାଇଛି। ହଁ।
ଆଉ କିଛି ଖାଇଁ ନ?
ଆଉ କିଛି ଖାଇ ଆଉ ପଖାଳ ମଇା ଖାଇବନି ପାଗ ଯେମିତି ଦେଇଛି ପଖଳ ଖାଇ ଇଛା ନାହିଁ।
ହ ହୋ।
ହୁଁ।
ଆଉ।
ଆଉ ଆଉ କଣ ଖବର? କଲେଜ ଯାଇନ ନାଇଁ ପାଗ ଏମିତି ଆବ।
ହଁ ପାଗ ଏମତିଆ କଲେଜ୍ ଯାଇନି ଆଉ।
ଦେହ ମୁଣ୍ଡ ଭଲ ଅଛି?
ହଁ ହଁ ଦେହ ମୁଣ୍ଡ ଭଲ ଅଛି। ତମର?
ଆଉ କଣ କୁହ ବା କଲେଜରେ ଏତେ ଦିନ ରହିଲ? ହୁଁ ହଷ୍ଟେଲରେ ତମ ଖବର କଣ?
ନାଇଁ ହଷ୍ଟେଲ ଖବର ସବୁ ଭଲ। ଆଉ କଣ ତମ
ଭଲ ଲାଗିଥିଲା ଇଣ୍ଟ୍ରେଷ୍ଟିଙ୍ଗ ଏର୍ଯ୍ୟନ୍ତ ଭୁଲି ହଉନି ସେମିତି ଜିନଷ କିଛି‌।
ଲାଇଫରେ ନା ହଷ୍ଟେଲ ସବୁ ଯାକ ମେମୋରି ଇଣ୍ଟ୍ରେଷ୍ଟିଙ୍ଗ ଏମତି କୋଉ ଜିନ ସ ନାଇଁ ଇଣ୍ଟ୍ରେଷ୍ଟିଙ୍ଗ ବୁଝିଲ।
ସେଇ ଇଣ୍ଟ୍ରେଷ୍ଟିଙ୍ଗ ରେ ଆହୁରି ଗୋଟ ଭଲ ଇଣ୍ଟ୍ରେଷ୍ଟିଙ୍ଗ ନଁ ନାଇ।
ହ ପ୍ରାୟ ଥିବ।
କହୁନ?
ନାଇଁ ମୋର ଗୋଟେ କଣ କାମ ଥିଲା ବା ମତେ ଟିକେ ସେ ଯୋଉ କଣ ଟା? ଏ ଯୋ ଜିଓ ହଷ୍ଟେରେ ଯୋଉ ଗେମ ଦେଖିଲାବେଳକୁ ଆଉ କଣ ସୋ କରୁନି ରିଚାର୍ଜ କରିବାକୁ ପଡିବ ନା କଣ ତା ଦେହରେ?
ବୁଝିପାରିଲିନି ତମେ କେତେବେଳେ ଦେଖୁଥିଲ କି ଜିଓ ହୋଷ୍ଟର ରେ?
ହଁ ମୁଁ କାଲି ଦେଖୁଥିଲି ମ୍ୟାଚ ଟା ତ ମ୍ୟାଚ ଦେଖିଲା ବେଳକୁ ମୋର ଦେଖଉଛି ରିଚାର୍ଜ ରିଚାର୍ଜ। ଫ୍ରିଏକ୍ସେସ ଆସୁନି କଣ ପାଇଁ?
ନାଇଁ ନାଇଁ କେବଳ ଜିଓ ସିମ ରେ ତମେ ଯଦି ତିନିଶହ ଅଣଚାଶ ଟଙ୍କା ଯଦି ରିଚାର୍ଜ କରିବ। ତାହେଲେ ତମେ ଜିଓ ହଷ୍ଟାଲରେ ଫ୍ରି ପାଇପାରିବ।
ତିନିଶହ ଅଣଚାଶ?
ହୁଁ ହୁଁ।
ସେଇଆ ବୋଧେ ଯୋଉ ଫ୍ରି ଦେଇଥାଏ ମୋ ଫ୍ରି ଟା ସରିଗଲା ବୋଧେ। ଆସେନି କାଲି ଖେଳଟା ଦେଖୁଥିଲି।
ତମେ ବୋଥେ ଦୁଇଶହ ଅନେଶତ ରିଚାର୍ଜ କରୁଛ? ଦୁଇଶହ ଅନେଶ୍ୱତ ରିଚାର୍ଜ କରିଛ ବୋଧେ?
ହଁ ହଁ।
କେତେ ବଢିଆ ବଢିଆ ମୁଭି ତମେ ମୁଭି ଦେଖ ଟି? ତମେ ମୁଭି ଦେଖୁ ସିରିଜ
ନାଇଁ ସିରିଜ ଏଟେ ଦେଖେ ନାହିଁ ମୁଁ ମୁଭି ଦେଖେ, ତମେ ସିରିଜ ଦେଖ ବୋଧେ?
ବସ୍ ଆଗ ଦେଖେ।
ହୁଁ ହୁଁ।
ସିରିଏଲ୍ଟା ଟିକେ ଭଲ ସେଥିରେ ଟିକେ କିଛି ଥାଏ ଟପିକ ଭଲ ଭଲ।
ହଁ ହଁ।
ମୁଁଭି ବି ଭଲ ଲାଗେ କଣ ମୁଁଭି ଅଛି ମତେ ଦବ ତ ଦେଖିଆ।
ଉଁ ହୁଁ ହୁଁ ହୁଁଁ।
ହଁ ତମକୁ କୋଉ ମୁଁଭି ଭଲ ଲାଗେ?
ମତେ ହିନ୍ଦୀ ମୁଭିି ଗୁଡା ଭଲ ଲାଗେ ବେଶୀ ଆଉ।
ମୁଁ କହିଲି ଯୋଉ ଗୋଟେ ଆର ବାହାରିଛି କଣ ତା ନା? ରାମ ପୋଥ ର ହଁ ସେ ଯୋଉ ବାହାରିଥିଲା ଥିଲା ଦେଖିଦେଇଛ ତାକୁ ଆନ୍ଧ୍ରା କି?
ହଁ ଆନ୍ଧ୍ର କିଙ୍କ ଦେଖିଦେଇଚି ତମେ ଦେଖିନ?
ହଁ ମୁଁ ଦେଖି।
ସେ ଆନ୍ଧ୍ରା କିଙ୍କ କଣ ହେଇଛି ଜାଣିଛ ସେ ଟପିକ କଣ ଜାଣିଛ?
ଟିକେ କହିଲ ସେ ଟପିକ ଟା ମୁଁ ଏତେ ଭଲସେ ଦେଖିନି ଖାଲି ଜଷ୍ଟ ଇଏ ଦେଖିଛି।
ଏ ସିଏ କଣ ହେଇଛି ମାନେ ମୁଁବି ଛୁଆ ବେଳେ ତା ବାପା କ କରେ ପୁଅ କୁ ପଢାଏ ଗଲି ହେଲା।
ହୁଁ।
ସେ ଟୋକା ବି ପଡେ ତାପରେ ଦିନେ ଦେ ହେଲା ଯେ ସମସ୍ତେ ସେ ଆନ୍ଧ୍ରା କିଙ୍କ ଯେ ତା ସେ ଯୋ ମାନେ ସିଏ ସିରିଏଲ ମୁଭି ଦେଖନ୍ତି ସେ ସିନେମା ଦେଖନ୍ତି ସେ ସିନେମାରେ ହିରୋ ଇଏ ତ ହେଲେ ମୁଭିର ହିରୋ। ସିନେମାରେ ଜଣେ ଗୋଟେ ହିରୋ ଥାଏ ହେଲା।
ତାର ସମସ୍ତେ ଫ୍ୟାନ ଆନ୍ଧ୍ରା କଙ୍କ ଯିଏ ସିଏ ଛୁଆ ବେଳୁ ଦେଖିଲା ସିଏ କଣ କଇଲା ନା କହିଲା ଆମକୁ ଟିକେଟ ଦିଅ ଆମ ବାପା ବାପା ମୁଁ ଆଉ ଦେଖିବୁ। ନା ନାଇଁ ଯୋଉମାନେ ଫ୍ୟାନ୍ ଆନ୍ଧ୍ରା କଙ୍କ ର ସେଇମାନେ ଦେଖିବେ ଆ ସିଏ ତାପରେ ରା ନିଆଁ ଗଲା ଏକାଥରେ ଚଢିଗଲା ଉପରେ ଆନ୍ଧ୍ରା କିିଙ୍ଗ ରୁ ଗୋଟେ ପୋଷ୍ଟର ଖଣ୍ଡା ବାଡିଦେଲା। ସବୁ ଲୋକ ଦେଖିକିନା ଚିଲେଇଲେ ତାକୁ ଏମିତି କହିଲେ ତାପରେ ସେଇନା ଟା ରୁ ସେ ଏମିତି ହେଲା ତାପରେ ଏମିତି ହେଇ ହେଇ ତାପରେ ଯେତେବେଳେ ଆନ୍ଧ୍ରା କିଙ୍ଗ ଗୋଟେ ତାପରେ ଟପିକ ଚାଲିଲା। ଆଁ ସେ ସେଇନଠାରୁ କୁହନ୍ତି ସେ ସିନେମାର ଯେ ସେ ସବୁ ଦାୟିତ୍ୱ ବଡ଼ବାବା ଯେ ସେ ହେବା ଯାଇଁ ସେ ହିରୋ ଆଉ ସେ ସିନେମାର ଆଉ ଯିଏ ହିରୋ ଥିଲା ଉଁ ମାନେ ମୁଭି ମୁଭି ର ଭିତରେ ଆଉ ଗୋଟେ ସିନେମା ସେ ସିନେମ ରେ ଆଉ ଜଣେ ହିରୋ ଥିଲା ହେଲା? ବୁଝିପାରୁଛନ୍ତି?
ହଁ ବା ତାପରେ
ତା ସେ ସିନେମାର ହିରୋ ଯିଏ ସିଏ କଣ କଲା ତାର ଏମିତି କଣ ଗୋଟେ ଅସୁବିଧା ହେଲା ତାକୁ ଏମତି ତିନି କୋଟି ଦରକାର ହେଲା। ସେ ତିନି କୋଟି କି ସିଏ କଣ କଲା ଆଉ ଯେତେବେଳେ ଜାଣିଲା ଆନ୍ଧ୍ରା କୀଙ୍କ୍ ଯେ ହିରୋ ଜାଣିଲା। ଦାମ ଏମିତି ଦରକାର ସିଏ କଣ କଲା ଉଁ କୁ ପେମେଣ୍ଟ କରିଦେଲା ଏ ଯୋଉ ଇଏ ତିନି କୋଟି ଟଙ୍କା ହେଲା।
ହୁଁ।
ଆ ସେ ପେମେଣ୍ଟ କେମିତି କଲା ସିଏ ତ ବୋହୁତ ଗରିବ ନା ସିଏ କଣ କରିଥିଲା ଗୋଟେ ଝିଅକୁ ଭଲ ପାଉଥିଲା ସେ ଝିଅ ତା ଝିଅ ବାପା ଯିଏ ସେ ଗୋଟେ ସିନେମା ର ଗୋଟେ ଅ ତାର ତାଙ୍କ ବାପାଙ୍କର ଗୋଟେ ସିନେମା ଅଛି। ସେ ଝିଅକୁ ଯେତେବେଳେ ଭଲ ପାଇଲା ହଁ ତାପରେ ତା ବାପା କହିଲା ଆଉ ଆଉ ମୋ ଝିଅକୁ ଛାଡିଦେ ମୁଁ ତତେ ପଇସା ଦେଇଦେବି କେତେ ଟଙ୍କା ଦରକାର କହ। ସେ କହିଲା ତିନି କୋଟି ସେ ସେଇ ତିନି କୋଟି ଟା ଦେଇଦେଲା ତାକୁ। ତାପରେ ଏମିତି ହେଇ ହେଇ ଏମତି ଟପିକ ଚାଲିଲା। ସେ ଝିଅକୁ ହଁ ମାନେ ମାନେ ହୃଦୟରୁ ଛାଡିଲାନି ମାନେ କେବଳ ଆନ୍ଧ୍ରା କିଙ୍ଗ ତା ସିନେମା ହିରୋ ସକାଶେ ଛାଡିଦେଲା।
ତାପରେ?
ନା ତାଙ୍କ ସେପଟେ ଛୋଟ ଗାଁ ରେ ସେମିତି ତାପରେ ବର୍ଷା ହଉଥାଏ ଜୋରସୋର ରେ ମାନେ ମୁଁ ସର୍ଟରେ କହିଦଉଚି ବର୍ଷା ହଉଥାଏ ଜୋରସୋରରେ ତାପରେ ସେ ସିନେମା ରହିଚି ଯୋଉ ହିରୋ ସେ କହିଲା ମୁଁ ମୋର ଫ୍ୟାନ କୁ ମିଳିବାକୁ ମିଶିବାକୁ ଆଇଚି। ନା ଫ୍ୟାନ କିଏ? ନା ଆନ୍ଦ୍ରା। ତାପରେ ଏମିତି ତା ସାଙ୍ଗେରେ ଏମତି କଥାବାର୍ତ୍ତା ହେଲା। ମିଶିଲା ତାପରେ ଇଏ ଝୁଅର ବାପା କହିଲା ଏ ଆଇଚନ୍ତି ରାଜୁ ବାବୁ ଆଇଚନ୍ତି ସେ ଯୋଉ ସିନେମା ହିରୋ ହେଲା ଆଇଚନ୍ତି। ତାକୁ ଆସ ଆସ ଆସ ନା ମୁଁ ତମ ପାଖକୁ ଆସିନି ମୁଁ ଆଇଚି ମୋ ଫ୍ୟାନ୍ ପାକୁ। ନା ଫ୍ୟାନ୍ କିଏ? ନା ଆନ୍ଦ୍ରା। ଏନ୍ ତାକୁ କହିଲେ ସେ ତାପରେ ସମସ୍ତେ ଷ୍ଟାଚୁ। କହିଲି ଇଏ ଗୋଟେ ଲୋକ ଆଇଚି ତାକୁ ଇଏ କରିବାକୁ। ଆଶ୍ଚର୍ଯ୍ୟ ହେଇଗଲେ ତାପରେ ସିଏ ନ ଦି ସେତେବେଳେ ବନ୍ୟା ହେଇଯାଇଥାଏ ହିରୋ ଗାଁ ରେ ବନ୍ୟା ହେଇଯାଇଥାଏ ହେଲା। ତାପରେ ସିଏ କଣ ଗଲା ଯାଇକିନା ତାଙ୍କ ଗାଁ କୁ ଗଲା ବନ୍ୟାରେ ଗଲା ସେ ଜାଗା ଯେମିତି ରହିଲା ହ ଦେଖାଗଲା ସେ ପୁରା ଖୁସି ହେଇଗଲା ଆଉ।
ତାପରେ ଝିଅକୁ ବାହାରଲା ନା ନାଇଁ ନାଇଁ ଝିଅକୁ ଛାଡିଦେଲା।
ତ ବା ହେଲା।
ଅ ହ। ମୁଁ ଏଟା ଦେଖି ନାଇଁ ଆ ଭଲ ପା ଜଷ୍ଟ ନର୍ମାଲ ଦେଖିଥିଲି ଆଉ।
ହୁଁ ଆଉ କଣ କୁହ? ଆନ୍ଧ୍ର ନା ତମେ ଯାଇଥିବ ବୋଧେ? ସେଇଥିପାଇଁ ପଚାରୁଚ ଆଉ।
ଆନ୍ଦ୍ରମ୍ ଭଲ ଏରିଆ ଟା। ହେଲେ ତ ଚାହାକୁ ମଜାଦ୍ ଯାଇଥିଲି ଆକଚାଲି ଆନ୍ଦ୍ର ଏଇଥିପାଇଁ କି ଗୋଟ ଦିଦିଙ୍କ ଏଗଜାମ ଦବା ପାଇଁ।
ହଁ ହଁ।
ତ ତା ଆନ୍ଦ୍ରାରେ କଣ ହେଲା ନା ମାନେ ଭଲ ଏରିଆ ଭଲ ସବୁ ଭଲ। ଆଉ ତାଙ୍କର ତ ଫେମସ ସ୍ତ୍ରୀ ଲୋକ ମାନେ ଗଜରା ଲଗେଇଥିବେ ଆଉ। ମାନେ ଏଇଟା ହଁ। ଆଉ କଖାର ଖଟା ତ ଫେମସ। ଆଉ ମୁଁ ଆନ୍ଦ୍ରାରେ ଦୋସା ମୁଁ ଦୋସା ଟିକେ ମତେ ଭଲ ଲାଗେ ହେଲା। ଆଉ ମୁଁ ଭାବୁ ଦୋସାରେ ଆଳୁ ଥିବ ନା ଆମର ଆଡେ ଯେମିତି ଦୋସାରେ ଆଳୁ ଆଉ ମୁଁ ଆଉ କଣ ଜାଣିଚି ତାଙ୍କର କଣ ସେଇଟା ପାଣି କଖାରୁ ବାଇଗଣ। ପାଣି କଖାରୁ ନା କଣ କେ ଯାଣି ହଁ ପାଣି କଖାରୁ ନା କଣ ଏ ବାବା ମୋ ପୁରା ଖୁସି ହେଇଗଲେ ଦୋସା ଦେଖିକି ଦୋସା ତ ପାଟିଏ ନେଇ ତା ଜିନ ପାଣି ଯେତେବେଳେ ବାହାରିଲା ଏ ଭଗବାନ
ହ
ଆଉ ମୋଟେ ନେଷ୍ଟ ଟାଇମ୍ ମୁଁ କହିଲି ଆନ୍ଦ୍ରାର ଦୋସା ଖାଇବିନି। ହଁ ଜାଗା ବି ଭଲ ଅଛି ଆମର ଆଡେ ଯେମିତି ଟ୍ରାଫିକ ଏନି ଟାଇମ୍ ଟ୍ରାଫିକ।
ହୁଁ।
ଆନ୍ଧ୍ରରେ ଟ୍ରାଫିକ ଏତେମ।
ପା ଆମର ଏପଟେ ଯେତେ ଚାଷୀ ସେପଟେ ଚାଷୀ ଏତେ ନାହାନ୍ତି।
ନା ନା ଚାଷୀ କଥା କହୁନି।
ଆଉ।
ଟ୍ରାଫିକ କଥା କହୁଚି ସାଡା ଲୋକ ବି ଖଟ ଖଟୁଛନ୍ତି କେତେକ ତାଙ୍କର ତ ଖଟା ଫଟା। ହଁ କେତେ ରକ।
ଓ ହୋ ତମେ ଟ୍ରାକିକି କଥା କହୁଛ ଟ୍ରାଫିକ ନାଇଁ ସେଆଡେ।
ତାଙ୍କର ଏତେ ଟ୍ରାଫିକ ନାହିଁ ତା ଦେହରେ ବି ଆକ୍ସିଡେଣ୍ଟ ହଉଛି। ମୁଁ ଭାବୁଛିି ଗାଡିଚଳେ ଲୋକ ଜାଣିନାହାନ୍ତି।
ହଁ ମନେ ମନେ ଭାବୁଛନ୍ତି ଚଲଉଚନ୍ତି ପିଟି ପାଟି ଦଉଚନ୍ତି ବାଇକ।
କି ଯାଉଥିଲୁ ଗୋଟେ ମାନେ ଆଉ ରୋଡ ଫାଙ୍କା ଗାଡି ବାଲା ନେଇକି। ମାନେ ବାଡେ ଯୋଉ ଗଛ ଆଡକୁ ବାଡନି ତାଙ୍କ ଟେ ଉଚା ଜାଗା। ତା ଭିତୁରୁକୁ ପୁୁରେଇ ଦେଇଛି।
ଓହୋ ମାନ ଫାଙ୍କା ରୋଡ ହେଇକିନା ବି ଲୋକ ପିଟି ପାଟି ଦଉଚ
ହଁ ହଁ ମୁଁ ସେ କହିଲି ଏତେ ଫାଙ୍କା ରୋଡ ହେଇ ଲୋକ ଗାଡି ଚଲାଉଚନ୍ତି ଏମିତି ଆଉ ତାଙ୍କୁ କଣ କହିବ। ଆଉ ଆମେ ତ ଅଟେରେ ବଇଥିଲୁ ବାବା। ତାଙ୍କର ଯେତେ ହମସଂ ନ ହେନେ ଏତେ ମାନେ ଆଇଲା ବ ରୁମ କୁ। ତା ପରେ ଦର୍ଜ ହେନେ।
ସେ ଏରିଆ ରେ ଖାଲି ଜୋର ଚଲଉଚନ୍ତି ସେଇ ସକାଶ ହମ୍ସ ଅଧିକାର କରିଦେଇଛନ୍ତି।
ଭଲ ତାଙ୍କ କଲଚର ବି ଭଲ ଅଛି ଭଲ ଏରିଆଟେ। ଆଉ ଭ ଆନ୍ଧ୍ରରେ ମାନେ ସବଠୁ ଭଲ ଲାଗ ଯୋଉ ସିଙ୍ଗେଡାରେ ଦହି ପକେଇକି ଆଣିଥିଲେ।
ନା ଖାଇନାଇଁ।
ଆ ଆ ତାଙ୍କ ସିଙ୍ଗେଡାକୁ କଣ କରିବ ଛେଚିଦେ ମାନେ ତାକୁ
ହଁ ମୁଁ ଛେଚିକିଆ ଏ ଯୋଉ ସିଙ୍ଗେଡା କଣ ଛେଚିକିନା ଝୋଳ ପକେଇକି କଣ ପକେଇ ଏମି ଦେବେତି ଖାଇବାକୁ।
ମାନେ ଛକଟ ଦେବେ ଝୋଳ ଫୋଳ ନୁହଁ ତାଙ୍କର ହେଲା ଦହି ଦେବେ।
ହଁ ଖାଇଛ ତମେ ସେମିତିଆ ଏ ମୁଁ ତାହେଲେ ଆଜି ଭାବିବି ଆଜି ଆଣି ଖାଇବି। ତାହଲେ ସେମିତି ଆଉ ଚାରିଟା ବେଳକୁ ଆଉ ହଁ ଲେ।
କି ନେଇକି ଜାଣି
ମାନେ ଟେଷ୍ଟ ତାଙ୍କର ହୁଏ ବଢିଆ।
ତାଙ୍କର ମସ୍ତ ଲାଗେ ଆ ଖଟା ଖଟା ମା ଆଉ ଏତେ ଟେଷ୍ଟ ମତେତ।
ଏଡାକୁ କଣ କରିବେ ଏମିତି ଛେଚି ଦେବେ ମାନେ ବରା ଭଳିଆ। କରିଦେବେ ହୁଁ ଶିଳ୍ପପଟ ବଳିିଆ କରିଦେବା ତାପରେ ଦହି ପକେଇଦେବେ। ଆଁ।
ହଁ ବା ଦହି ପକେଇଦେବେ ତା ଉପେରେ ପିଆଜ ଟିକେ ହଁ। ପେଷ୍ଟଟିିକ ମକାଳିଆ କଣଟେ ପକେଇଦେବେ ଟେଷ୍ଟ।
ତ ମସଲା ମସିଲି ଟିକେ ଏମତି ନର୍ମାଲ ଯେମିତି ଡାଲଚିନି ଗୁଣ୍ଡ ରାଗ ଗୁଣ୍ଡ। ଆ ଲୁଣ ବିଟ ଲୁଣ ଏମିତିଆ ସବୁ ମାରି ଦିଅନ୍ତି ଆଉ ଯଦି ଚକଡି ଚାକଡି। ପୁଦନା ଫୁଦିନା ପକେଇ ଫକେଇ ଦଅନ୍ତି ଯା ଜଣା ପଡୁଛି।
ଭଲ ଲାଗେ ମୁଁ ଭାରି ମିସ୍ କରୁଛି ମୁଁ ଆଉ ଭାବୁଛି ଯଦି କେବେ ଲାଇଫରେ ଆଉ ଆନ୍ଧ୍ର ଯିବି। ତ ମୁଁ ସିଅର ସେ ଖାଇବି।
ହଁ ମୁଁ ଆଜି ଆଣି ଖାଇବି ଆଉ ଉଁ କଣ ନେଲା ଲାଳୁ
ବାଃ।
ଭଲ ହେଇ ମେ ଗୋଟେ ମନ୍ଦିର ବି ଯାଇଥିଲୁ ହନୁମାନ ଯୋଉ ହନୁମାନ। ମନ୍ଦିର ବହୁତ ହାଇଟ ହନୁମାନଙ୍କ ମନ୍ଦିର।
ଓ ହୋ
ହ ଏରିଆ ଭଲ ବି ଜାଗା ଆଉ ହରେ ତ ଫେମସ ଆଉ ମୁଁ କହିଲି ଆନ୍ଧ୍ର ର ଗୋଟେ ଆଉ ତା ଭାଷା
ହଁ ସେ ଭାଷା କ ତମେ ଜାଣିପାରୁନ କଣ କହିବ ତାଙ୍କୁ ସିଏ ତମକୁ ସୋଧି ଦେଇ ଯାଉଥିବ ତମେ ଯ କିଛି କହିପରୁନ ତମେ ସୋଧିଦବ ସି ବି କିଛି କହିପାରିବିନି।
ହ ଅଟୋ ବାଲା ହେଲା ଆମ ମାନଙ୍କୁ ଭାରି ପସନ୍ଦ କରିଥିଲା ହେଲା ଯେ ଆମେ ମଜାମସ୍ତି କର ଥିଲୁ ନା ଆମ ମାନଙ୍କୁ ଆମ ମେ ଯୋଉ ଛୁଆ ଦେଉଥିଲୁ ତା ଅଟୋରେ ମାନେ ଭଲ ଲାଗେ ସେ ଆମକୁ ଭଲ ଲାଗେ ସେ ଆମକୁ ଡାକିଦବ କହିବ ଆସ ଆସ ତ ମାନେ ମୋଠୁ ଆମେ କଣ କଲୁ ଆମ ଓଡିଆ ସିଙ୍ଗ ଲଗେଇଲୁ ହେଲା
ହଁ
ଦି ଆମ ଦିଦି ମାନେ ଟିକେ ଓଡିଆର ଅଲଗା ପ୍ରକାର ଫ୍ରେମ ତ ଓଡିଆ ସଙ୍ଗ ଲଗେଇଲେ। ସେ ଶୁଣିଲା ଲାଷ୍ଟ କୁ କହିଲା ତମେ ସେ ଓଡିଆ ସଙ୍ଗ ବନ୍ଦ ମୁଁ ଗୀତ ଲଗଉଛି ଶୁଣିବ ତାପରେ ତା ଗୀତ ଲଗେଇ ଆଉ ଆମେ ହଁ ବୋଧେ ତାଙ୍କର କାଳେ କିଏ କଣ କହିବେ ଏଇ ଗୀ କାଇଁ ଲାଗି ତାପରେ ତାଙ୍କ ଗୀତ ଲଗେଇଲା ତାଙ୍କ ଗୀତ ତ ତ ଆମେ କି ବଝିପାରିଲୁନି ଆମେ ତା ଦେରେ ବି ମଜା କରିଦଲୁ ଟେଁ ଟଁ ଯାହା ଯାଉ କଥା ତାଙ୍କ ବାର୍ତ୍ତା।
ହ ମଜା କରିଦବା କଥା। ଆଉ ସବୁ ଭଲ ବା ତମର କଣ ଆଉ ଖବର ମୋତେ କୁହ।
ନାଇଁ ଆଉ ସେମିତି କିଛି ନାଇଁ।
ଆଉ କିଛି ନାହିଁ।
ନା ଆଉ କିଛି ନାହିଁ ତମ ଖବର କଣ କୁହ?
ମୋ ଖବର ତ ତମେ ଖାଲି
ତମେ କଣ ଶପଥ ନେଇଛ ତମ କଥା କାହାକୁ କିଛି କହିବନି ନା କଣ?
ହଁ ବାପା ଯାଇଛନ୍ତି ଦୋକାନ କୁ।
ଆଁ ସେଇ କଥା କହୁଥିଲେ ସିଙ୍ଗିଡା ଆଜି କରିକି ଖାଇବି ବାପା ଯାଇଛନ୍ତି ଦୋକାନରୁ ଯିବି ଚାରିଟା ବେଳକୁ ଆଣିବି। ସିଙ୍ଗିଡା ଆଜି ଦହି ଫହି ପକେଇିକି କରିକି ଖାଇବା ଆଉ। ଇଛା ହେଲା ମାନେ ଖାଇବି କମ୍ପଲସରି। ମୁଁ କହୁଛି ବୋଲି ନୁହେଁ ସତରେ କରି ଆଣି ଖାଇବି ଆଜି।
ହଉ ମତେ ଫୋଟ ଉଠେଇକି ପଠେଇବ ତ ମୁ ଦେଖିବି କେ
ଆଉ କଣ ଖବର କୁହ?
ଆଉ କଣ ତମେ ତ କଣ ସିଙ୍ଗେଡା ଖାଇବା କହିଲଣି ଆଉ ତମକୁ ଆଉ କିଛି କହେ
ହଁ
ଖାଅ ଆଣିକି ଖାଅ ଏଞଜୟ କର।
ଭଲ